ହ୍ୟାଲୋ।
ହ୍ୟାଲୋ କଣ କରଛନ୍ତି।
ଅ ଏ ନାଇଁ ବସିଥିଲି ଆଉ। ହ୍ୟାଲୋ।
ଶ କ ଖାଇଛ ନିକ। ହଁ ଖାଇସାରିଲୁଣି ନା ହଁ ଖାଇସାରିଲୁ।
ଓହୋ ସବୁ କାମ ସରିଗଲାଣି।
ହଁ ସରିଲଣି ଗୋଧଡୋଳା ପା ହବ।
ଓ ହ କେତେ ସମୟ ଶୋଇଲେ କେ ଶୋଇବେ।
ହଁ ଶୋଇ ଶୋଇବୁ କଣ ଛୁଆ ପ ଲାଗେଇ ଶୋଇ ହଉନି ଆଉ।
ହଁ ବା ଶୋଇ ହବନି ମୁଁ ବି ଯେତେବେଳେ ଶୋଇବାକୁ ଯାଉଛି ସେ ଉଠୁଛି ତ ଆଉ ଶୋଇ ହବନି ଏଠି ସେ ଖାଇକି। ସବ କିଲଣି ଆଉ ମୁ। ଖାଇକି ଶୋଇଲା ବଳକୁ ସେଠୁ ପଡିବ। ଶୋଇଲା ବେଳକୁ ସେଠି ପଡିବ। ମୁଁ ଆଜି କରିନେଇ ତ।
ହୁଁ ହୁଁ।
ଆମର ଏଠ ଅବନି।
ଓହୋ।
ହଁ ଆସିବ ଆଉ କିଣା ହେଇକି ଆସିବ।
ଓହୋ।
ଦେହ ଭଲ ନଥିଲା ତ।
ଓ
ସେଥିପାଇ କି ନାାଇଁଜି। ହଉ କେତେବେଳେ ଟ୍ୟୁସନ ଯିବି ନା ପଳେଇଲେଣି।
ନାଇଁ ତିନି ବେଳକୁ ଯିବ ଛୁଆବୁ।
ସମସ୍ତେ
ଉଁ ଦି ଜଣ ଯାକ ଯିବି ଆଉ
ଗୋଟେ ଜାଗାରେ ହଉଥିବ ବୋଧେ ହଁ ସାନ ବାପୁ ଆଉ ଜଣ ଆଉ ଗୋଟେ ଗେ କରୁଥିବେ ଆଉ।
ହଁ ହଁ।
ହଁ ହଁ। ଆଉ କଣ କହ ଆଉ ଆପଣଙ୍କ ହଜବେଣ୍ଡ କେତେବେଳେ ଆସିଛନ୍ତି
ସିଏ ସନ୍ଧ୍ୟା ସାତଟା କୁ ଆସିବି ଆଉ
ଓହୋ ହୋ ଆଉ ମିଲିସ କେତେବେଳେ ଖାଇବାକୁ ଯାଉଛନ୍ତି
ଏଇ ସାଢେ ଗୋଟାଏ ଦିଟା ସୁଦ୍ଧା ଆସନ୍ତି ଖାଇବାକୁ
ଖାଇଦେଇକି ପଳାନ୍ତି ନା ହୁଁ ହୁଁ କ ଭଲ ହେଲା ହଁ ତମର ବେକ ପେନ ହୁଏ ତ ସେଥି ହାତ କଡା ପେନ୍ ହଉଥିଲା ଯଏ ଆଉ କରାହେଇନି ଆଉ
ଓହୋ ହୋ ହୋ ହୋ
ନହେଲେ ମୋର ବାରଟା ସୁଦ୍ଧା ସ ଏଗାରଟା ବେଳକୁ ସରିଯାଇଥିବ ବାରଟା ବେଳକୁ ଖାଇବା ସରିଯାଇଥିବ ଖାଇକି ଯାଆନ୍ତି ତ ଆମର ଖାଇକି ପଳେଇବେ ଆସିଲା ବେଳକୁ ଏଗାର ଦଶଟା ବାରଟା ଆସିଲା ଗୁଡାକୁ ଦଶଟା ତ୍ା ହେଇଯେ
ହଁ ଖାଇବା ସର୍ଯାଏ ଶୀଘ୍ର କିନ୍ତୁ ଖାଇଲା ୁ ଘଣ୍ ବାବା ଆସନ୍ତି ଯେତେବେଳେ ଆମ ସମସ୍ତେ ଏକାଠି ଖାଉ ଆଉ
ହଁ ସେଥିପାଇଁ ଆମର ଜଲଦି ଏକା ସାଙ୍ଗରେ ସମସ୍ତେ ଖାଇଦଉଥିବ ରୋଷେଇ ହଉଥିବ। ତାର ପୁଣି ତିନଟା ଚାରିା ବଳକୁ ଆଉଥରେ କଣ ଖାଇବ ଆଉ।
ମାନ ଆମର ସଞ୍ଜୁଡକୁ ଆଉ।
ହଁ ହଁ। ଓହୋ ଆଉ କିଏ କିଏ ରହୁଛନ୍ତି ସବୁ ଘରେ ହ
ହଁ ଆମର ବଡ ଫ୍ୟାମିଲି ଆମ ପାଞ୍ଚ ଭାଇ ଆଉ ଉପରେ ଦେଢଶୁର ଦିଇ ଜଣ ଅଛନ୍ତି ବଡ ଯା ଦି ଜଣ ଅଛନ୍ତି ଆଉ ସାନ ତଳେ ମୋର ମୋର ତିନିଟା ପୁଅ ଝିଅ ଆଉ
ନାଇଁ ଟୋଟାଲ ସମସ୍ତଙ୍କର ଆମର ବି ସେମିତି ବାହାରକା ପାଞ୍ଚ ଭାଇ ଯେ ଆମର ଦଶ ଜଣ ପିଲା ବାବା ଘରିକା ପାଞ୍ଚ ଭାଇ ମୁଁ ସେକେଣ୍ଡ ସେକେଣ୍ଡ ଜଣଙ୍କର
ମୁଁ ଆଉ ମୋ ସ୍ୱାମି ମୁଁ ହେଉଛି ଥାର୍ଡ଼ ନମ୍ବର
ଓହୋ ହଁ ହଁ ହଁ ଆଉ କି ବାହା ହେଇନାହାନ୍ତି ମାନେ ଝିଅରେ ବ
ନାଇଁ ନାଇଁ ନାଇଁ କେହି ବା ହେନାହାଁନ୍ତି ଝିର ପୁତ୍ର କେହି ବଦି ଏ ହଁ ଏବେ ଗୋଟେ ଦିଅରର ବାହାଘର ଶଇଲାା ଓ ହୋ ଏଇ ଦି ବର୍ଷ ଖଣ୍ଡ ହବ ହଁ ନଣନ୍ଦ ଦି ଜଣ ଭାଇ ଯାଇଛନ୍ତି
ଓହୋ ହ ହୋ
ଜଣେ ବଡ ନଣନ୍ଦ ଆଉ ମୋ ବାହାଘର ପଳେଇ ଗୋଟେ ସାଙ୍ଗ ନଣନ୍ଦ ବାହା ହେଲେ
ସେ ପାଖାପାଖି
ହଁ ଯୋ ପାଖାପ ଯିବୁ
ହୁଁ ହୁଁ ଭଲ ଭଲ
ଆପଣ କେତେ ଜଣ ଫ୍ୟାମିଲି
ଜଣେ ହିଁ
ହୁଁ ହୁଁ ମାନେ ଗୋଟେ ପୁଅ ଵାଲା ବାହାହେଇଛନ୍ତି ଓହୋ ଆଉ ଭଲ ଆଉ
ଆଜ୍ଞା ହୁଁ ହଁ ସେମିତି ଆଉ
ହୁଁ
ଓ ଏ ସେ ହଁ ଭଲ ବଡ ହେଲେ ଏକାଠି ସବୁ ରୋଷେଇ ନା ଅଲଗା ଅଲଗା
ନାଇଁ ଏକାଠି ରୋଷେଇ ହଉଥିଲା ଏବେ ଯୋଉ ସାନ ବାହାଘର ସୋଇଲାଠୁ ଏବେ ଯ ଯାହାର ଆଉ ଆମ ବଡ ଛୁଆ ପିଲା ହେଇକି ବହୁତ ହେଇଗଲେ ହଁ ରୋଷେଇ ବାସ କରିବାକୁ ପ୍ରୋବ୍ଲେମ ହଁ ରହୁଛି କେଠି
ସେଇଟା ଭଲ ଓହୋ ମୋ ନନା।
ଉଁ ହୁଁ।
ପଣ ଛାଡିବାକୁ ଯାଉଛନ୍ତି ଟିଉସନ ରେ ସେମାନେ ମନକୁ ପଳଉଛନ୍ତି।
ନାଇଁ ନାଇଁ ସାଇକେଲ ନେଇକି ସେ ଯାଉଚନ୍ତି ଏବେ।
ହୁଁ ହୁଁ।
ଝିଅର ଟେନ୍ କ୍ଲାସ ହେଲା ନା ଏ ବର୍ଷ?
ହଁ ହଁ ହଁ ଏତେ ବେଶୀ କୁଆଁ ମାନେ ଇଏ କଁ ପଢିବାକୁ ପଡିବ ଆଉ।
ହଁ ଝିଅର ଟେନ୍ କ୍ଲାସ ହେଲା ପୁଅର ସେଭେନ କ୍ଲାସ ହେଲା ଆଉ ଗୋଟେ ସାନ ପୁଅର ୱାନ୍ କ୍ଲାସ୍ ଆଉ।
ଓଃ ହଁ ହଁ ହଁ ମୋର ସେ ଭଣଯାଙ୍କର ବି ସେଭେନ୍ କ୍ଲାସ ହେଲା। ଅରବିନ୍ଦରେ ସେ ପଢୁଛନ୍ତି ସେଭେନ୍ କ୍ଲାସ୍। ହେଲା ଏବେ ଆଉ ଆଉ ଜଣେ ମୋର ଟେନ୍ଥ।
ଉଁ ହୁଁ।
ନାଇଁ ବା ସେଇ ଏବେ ଅଣା ଯାଇଛନ୍ତି ଆଣିବେ
ଓହୋ ଶାଶୁ ଶଶୁର
ନାଇଁ କେଇ ଖାଇନୁ କେଇ ଖାଇନୁ ଖାଇବୁ ଆଉ।
ଏକାଠି ସମସ୍ତେ ବୋଉ ଶାଶୁ ସମସ୍ତେ ଖାଇବେ ଆଉ। ବେଟାଇମ୍ ହେଇଗଲାଣି ଖାଇଦେଲିଣି ଶୀଘ୍ର।
ହଁ ବା ଗୋଟେ ହେଲା ଏବେ ଆଇପ୍ ପେନ୍ ଭେରାଇଟ୍ ବହୁତ୍ ନେଇକି ଗଲାଣି ନା ଦିଇଟା ପଇଁଚାଳିଶ ହେଇଗଲାଣି ଆଣିିବୁ ଏଇନେ ଆଉ। ଖାଇଲା ବେଳକୁ ବି ଲେଟ୍ ହେଲା ତ ଲେଟ୍ ହେଲା। ସେଥିପାଇଁ ବି କାଣିବାକୁ ବି ଲେଟ୍ ହଉଚି ସିଏ ଅଛନ୍ତି ଏ ପର୍ଯ୍ୟନ୍ତ। ପ୍ଲୋଷ୍ଟର ମେନେଜର ଗୋଟେ ପିସ୍ ବିକାରି ଲାଇନରେ ଆଉ।
ଓ ହୋ।
ହୁଁ ଆପଣଙ୍କର
ମୋ ସ୍ଵାମି ଏଇ ଯୋଉ ହୁଣ୍ଡାଇରେ ଅଛନ୍ତି।
ହଁ ହଁ। ଓହୋ ଆପଣ ଆପଣଙ୍କ ଘରଠୁ ଆପଣଙ୍କ ଘର ମାନେ ବାପଘର ପାଖ ନା ଦୂର।
ହୁଁ ପାଖ ଆଉ।
ହଁ ହଁ ଆମର ବି ଦେଢ଼ଶହ କିଲୋମିଟର। ଫଟାଫଟ୍ ଏଠି ଦଶ ହାଲୋ କିଲୋ ଫଟୋ ଉଠୋଉନା ଓଃ ହୋ। ଓହୋ ସବ୍ ଫଟୋଉଚି ରହିଯା ବ୍ୟସ୍ତ ହୋନା ହଉ ହଉ। ଆଜ୍ଞା ଆଜ୍ଞା ଏଇ କଁ କହୁଚ? ହଁ ହଁ ତାକୁ ଖୁଆଇକି ଶୁଆଇ ଦେଇଚି। ସେ ଶୋଇ ପଡି ଏବେ ମୁଁ ଖାଇବି ଖାଇବା ଆସିଲାଣିି ଏଇଲେ ଖାଇବି କଥା ହେଇସାରିଲା ପରେ ଆପଣଙ୍କ ସହିତ ଖାଇବି ଆଉ ଆପଣ ସନ୍ଧ୍ୟା ବେଳେ ଫ୍ରି ରହୁ ଚନା ବିଜି ରହୁଚନ୍ତି।
ନାଇଁ ନାଇଁ ମୁଁ ଫ୍ରି ରହୁଚି।
ହଁ ପ୍ରି ହଉଚନ୍ତି ଯଦି ମିଶିକି କଥା ହେଇଯିବା ବି ଆଉ ଏବେ ଏ କ ଖାଇସାରିଲେ ଖାଇବାକୁୁ ଯିବି ଖାଇସାରିଲେ କତ୍ ସନ୍ଧ୍ୟା ବେଳେ କଥା ହବା ଆଉ। ହୁଁ ଭଲ ଲାଗିଲା କଥା ହେଇକି ଆପଣଙ୍କ ସହିତ। ହଁ ଅଁ ନିଜର ଭଳିଆ ଗୋଟେ ଆମର ବି ଜଏଣ୍ଟ ଫେମିଲି ସମସ୍ତେ ଏକାଠି ପୁରା ମିଶିକି। କିନ୍ତୁ କଁ କହିଲେ ଏବେ ଟିକେ ଗହଳି ବୋଲି ଅଲଗା ଅଲଗା ହେଲା ତ ଆଉ ସେଥିପା ସେଥିପାଇଁ କିନ୍ତୁ ପର୍ବପର୍ବାଣି ଶ୍ରାଦ୍ଧ ଫ୍ରାଧ ସବୁଠି ଏକାଠି ସବୁବେଳେ। ସବୁବେଳେ ଗହଳି ପାଖାପାଖି ସମସ୍ତେ ରହୁଚନ୍ତି ଆଉ। କିନ୍ତୁ ସବୁବେଳେ ଗହଳି ସବୁ ସନ୍ଧ୍ୟା ବେଳେ ଗହଳି ବେଶୀ ଲୋକ ହେଲେ ବି ରହିଆକୁ ଅସୁବିଧା ନା ପ୍ରୋବ୍ଲେମ ହବ। ସେଥିପାଇଁ ଟିକେ ଗହଳି ଆଉ।
ହଁଖ
ଛୋଟ ଛୋଟ ହେଇଥିଲେ ସମସ୍ତେ ଅଲଗା ହେଲେ କ ଆମ ପିଲ ହଁ ହଁ ହଁ ମୋର ଭଉଣୀର ବାହାଘର ହେଇସାରିଲାଣି ମାନେ ଦଶ ଜଣ ଭିତରୁ ଭଉଣୀ ଆଗ ବାହାରିଲା। ତାପରେ ମୋର ତାର ତାର ଗୋଟେ ଝିଅ ମୋର ଗୋଟେ ଝିଅ ଆଉ। ସେ ହ ହ ମୋର ଦାଦାଙ୍କର ବି ଦିଟା ପୁଅ ଗୋଟେ ଝିଅ ତାର ବି ତାର ବଡର ଟେନ୍ଥ ପରୀକ୍ଷା ଦେଇଛି। ଆଉ ସାନର ହେଲା ଟିକେ ରୁହ। ସାନର ହେଲା କୋକ ସାନ ର ହେଲା ସିକ୍ସ କ୍ଲାସ ତା ତଳର ହେଲା ତୃତୀୟ,
ଓହୋ।
ହୁଁ ଜଣ ବଧେ ଆଉ।
ଆପ ନଣଦ ଫଣଦ କେହି ନାହାନ୍ତି।
ହଁ ହଁ ଦି ଜଣ ଅଛନ୍ତି ବା ଜଣଙ୍କର ହଁ। ଭଞ୍ଜନ ସଆଡେ ବରପୁର ଲାଇନ ସବୁ ଆଉ, ବରମପୁର ଲାଇନ, ବରଁ ଦି ଜଣ। ଦୀପୁ ଗୋଟେ ମୁଁ ସାନ ସବୁଠୁ ଆଉ।
ଓଃ ହୋ।
ଆଜ୍ଞା ହଁ ହଁ ହଁ ହଁ ମୋର ଶୁଭୁଛି।
ହଁ ହଁ ଶୁଗୁଛି।
ହଁ ହଁ ନା ଆପଣଙ୍କର ବି ଶୁଭୁଛି ସେତେବେଳେ ଟିକେ ଗହଳି ହଉଥିଲା ଏବେ କିନ୍ତୁ ମାନେ ାନେଉ ହ୍ୱାଟସଆପ ରେ କଲ୍ୁଥିଲେ କ ଶୁଣାଉଥିଲା।
ହଁ ହଁ।
ଏବେ ପୁରା ଭଲ ଶୁଣାଉଛି ପୁରା ପରେକ୍ଟ ଶୁଣାଉଛି।
ହ ହ
ଆଉ ଆପଣଙ୍କ ହଜବେଣ୍ଡ ଖାଇଦେଇକି ପଳେଇଲେଣି ନା।
ଖାଇ ସାରିଲିଣି ଛୁଆ ବି ଖାଇସାରିଲଣି ମୁଁ ବି ଖାଇସାରିଲିଣି।
ହଁ ଏବେ ମଜା ମଜିଜି କରିଦଉଛନ୍ତି ନା କରୁନାହାନ୍ତି ମଜା ମଜି ହଉ ବାଲ ବରା ହଁ ସାଙ୍ଗେସଙ୍ଗେ ମଝିଲ ପେଟ ବାଟ ହ ଏ ମୁଁ ମାଝି ଦିଏି। ମୁଁ ମାଚ ଦେଇକି ଏକାଥରେ ଶୋଇବି ଶୋଇବି ପ୍ଲେଟ ରେ ଉଠେଇବି ଏକ ଥରେ
ନାଇଁ କେତେରେ ଆମର ସାତ ଚାରିଟା ପାଞ୍ଚଟା ସୁଦ୍ଧା ମ ମାମ ହବ ଗଦ ରଳା ପଳା ହବ।
କିନ୍ତୁ ମୁଁ ମଁ ସହିତ। ମୁଁ ଏକ ସାଙ୍ଗରେ ଖାଦିକ ନା ମାା ଗ
ଝିଉ ବନାଇନା।
ହଁ ସେଇଟା ତତ କଥା ମୋର ଚାରି ଜଣ ଅଳ୍ପ ବାସନ। ମୁଁ ବି ମୋଠା ଯେ ଁ ଏକାଥରେ ମଜାାମଜି କରିଦେବି ଭଲା ମଜା ମଜି କରିଦେଇକି ସାଘରୁ ସେଘର ପୋଛକି ଶୋଇପଡିବି।
ହୁଁ
ଶୋଇଲା କତିରେ ବହୁତ ସମୟ ଟାଇମ ଶୋଇ ପଡେ ତ ରାତି ପାଇଁ ଆ ମୁଁ ଶୋଇବାକୁ ବା ସବୁ କାମ ସାରିାଇି ଶୋଇବା ଗଲା ବବେଳକୁ ଝିଅ ଉଠି ପଡ ଆଉ ଜମା ଶୋଇପାରିନି ଜମା
ଗୋଟା ହେଇ ଯିବ
ହଁ ଏବେ ହେଇଛି ଦେଢ ବର୍ଷ ଲା ହେଇନି ଆହୁରି ଦେଢଷଢ ହଁ ହୁଁ ଆଜ୍ଞା
ଛୁଆ ତ ଟିକେ ହଇରା କରିବି ଆଉ
ହ ହଁମ ବ ହତ ରାଣବଛି ଖାଇବା ବେଳକୁ ହେଇଲାଣି ଆଉ ନହେଲେ କିଛି ନାହିଁ ଆଉ ସବୁ କରିଣ ଦଉଛି
ଓହୋ
ହୁଁ ସେଇଆ ହେଗଣ ଆଉ ଖାଇବା ପଢାପଢି କଲା ହେଇଯାଇଥିବ ଖାଇବା ଟ ହୁଁ ଖାଇଦେବୁ ଏନ ମୁଣ୍ଡ ବିିନ୍ଧା ହେଲାନି ତ ହଉ ମୁଁ ରଖୁଛି ସନ୍ଧ୍ୟା ବେଳକୁ ଫୋନ କରିବି ଆଉ
ହଉ ହେଇଗଲା ହଉ ଠିକ ଅଛି ହଉ ହଉ କାଟିଦିଅନ୍ତୁ